ହ୍ୟାଲୋ ହଁ ହଁ ଶୁଭିଲା କଣ କରୁଛନ୍ତି?
କରୁଛନ୍ତି। ଆଉ ଏଇ ଖାଇବା ପାଇଁ ଯାଉଥିଲୁ ଆପଣ?
ଆ ମୋର ଏବେ ଖାଇବା ସଇଲା ମୁ ଫୋନ କଲି ଆଉ। ଆପଣ କଣ ଖାଇଲେ କଣ ଖାଇବାକୁ ଯାଉଛନ୍ତି?
ଆଉ ଆଜି କଣ ଖାଇଲେ?
ଆଜି ମୁଁ ଖାଇଲି କି ଆଜି ମଙ୍ଗ ଆଜି ମଙ୍ଗଳବାର ତ ମୁଁ ମଙ୍ଗଳବାର ଉଷା ରେ କିଛି ଖାଏନି ଗୋଟେ ଟାଇମ ଖାଏ ଆଉ ପରଟା ଆଉ ଡାଲମା କରିଥିଲି ଖାଇଲି।
ଓହୋ ମାନେ ମଙ୍ଗଳବାର ପରା ମାନ ବାର ମାସ ଓଷା କରନ୍ତି ବୋଧେ। ଓହୋ ଆଉ ମାନେ ନାଇଁ ଆମର ତ ମଙ୍ଗଳବାର ସେମିତି ଓଷା ନାହିଁ ଏମିତି ସବୁଦିନ ଭରି ଭଳି ହେଇଛି ଆଜି ଆଉ। ହଁ ମୁଁ ସୋମବାର କରେ ମଙ୍ଗଳବାର ନାଇଁ ଆଉ ହୁଁ କଣ ଡାଲମା କଣ କେମିତି କରିଥିଲେ କହିଲେ କୋଉ ଡାଲମା କରିଥିଲେ ଆଜି?
ମୁଁ ଆଜି ହରଡ ଡାଲି ପକେଇକି ଆଳୁ ଭଣ୍ଡା କଖାରୁ ବାଇଗଣ ସାରୁ ପକେଇକି ହରଡ଼ ଡାଲି ଆଉ ଟିକେ ନଡିଆ କରିକି ପକେଇକି ଆଉ ତାକୁ ସିଝେଇକି ଟିକେ ଗୁଆଘିଆ ଦେଇ ବାଘାରିଥିଲି ଆଉ ଜିରା ଲଙ୍କା ଗୁଣ୍ଡ ଟିକେ ପକେଇଥିଲି।
ମନ୍ଦିର ଡାଲମା ଭଳିଆ ଲାଗି ଥିବ ଆଉ ଟିକେ ନଡିଆ ଫଡିଆ ପକେଇକି କଲେ ମନ୍ଦିର ଡାଲମା ଭଳିଆ ଲାଗେ।
ଆମର କଣ ପୁରୀ ସାଇଟ ଲୋକ ନା ଆମର ଟିକେ ନଡିଆ ନହେଲେ ଡାଲମା ଖାଇବୁନୁ।
ହଁ ସେପଟେ ଲୋକ ତ ସବୁଥିରେ ଡ଼ା ମାନେ ନଡ଼ିଆଟା ପକାନ୍ତି ଆଉ ନଡ଼ିଆ ବି ନାହିଁ ନଡ଼ିଆଟା ନା ଏକ୍ଟୁଆଲି ସବୁ ଜିନିଷର ସ୍ଵାଦଟା ବଢାଏ ବୁଝିପାରିଲେ କି?
ହଁ
ହଁ। ଯେକୌଣସି ତରକାରୀରେ ଦେଖନ୍ତୁ ନଡିଆ ପକେଇବେ ତ ସେ ତରକାରୀର ସ୍ଵାଦ ଟା ଟିକେ ଅଧିକା ଲାଗିବ। ଲାଗିବ।
ଶାଗ ଭାଜ ଗୋଟେ ନଡିଆ ପକେଇଦେଲେ ଭଲ ଲାଗିବ ନା ନଡିଆର ଗୋଟେ
ମୁଗ ନଡ଼ିଆ ଯଉ କରିଛନ୍ତି କେବେ ଖାଇଛନ୍ତି? ଶାଗମୁଗ
ହଁ ହଁ ଶାଗ ମୁଗ ଯୋଉ ସଜନା ଶାଗଟାରେ ଆଉ କୋଶଳା ଶାଗଟାରେ ନଡିଆ ପଇଲେ ଭଲ ଲାଗେ ହଁ।
ନଡ଼ିଆ ଟା କାହିଁକି କହିଛି ନଡ଼ିଆ ଭିତରେ ମାନେ ଆମର ଯେତେ ଅଛି ନା ସବୁ ନଡ଼ିଆ ହଉଛି ଶ୍ରେଷ୍ଠ। ମୁଁ ଠାକୁ
ତ କଲେ ନଡିଆ ନହେଲେ ବି ପିଠା କରିହବନି ନଡିଆ ଟା
ହଁ ହଁ ହଁ ହଁ ନଡିଆ ଗୋଟେ ଆମର ଏବେ ରୁଟି ଆଉ ସୋୟାବିିନ ତରକାରୀ ଖାଇବୁ।
ହଁ।
ହଁ। ଆଉ କଣ କେମିତି ଅଛନ୍ତି ଆପଣ? ଦିନରେ ଆମର ଆକ୍ଚୁଆଲି ହେଇଥିଲା ଏଇ ଯୋଉ ଡାଲି ହେଇଥିଲା ସେ ସୋୟାବିନ୍ ତରକାରୀ ଦିନରେ ହେଇ ଥିଲା ତ ମାନେ ସେଇଟା ତରକାରୀଟା ରହିଯାଇଚି ହେଲା କିି ତ ଡାଲିଟା ଏବେ ଟିକେ ବଘା ଘାରି ଦେଇଚି ମାନେ ଆମର ଯୋଉ ଆଉଥରେ ବଘାରି ଦେଲେ ଟିକେ ଭଲ ଲାଗେନି କି ଡାଲଟା ଡାଲିଟା ଆପଣ ଦିନରେ କରିଥିବେ ଯଦି ରାତିରେ ଆଉ ଟିକେ ତାକୁ ପିଆଜ ଫିଆଜ ଟମାଟ ଫମାଟ ପକେଇ ଟିକେ ଆଉ ଟିକେ କରିଦେବେ ସେଇଟା ଭଲ ଲାଗେ ହେଲା। ତ ସେଇଟା ସେମିତି କରିଦେଲୁ ସୋୟାବିିନ ତରକାରୀଟା ଅଛି ରୁଟି ଖାଇବୁ ଆଉ।
ସେଟା ଭଲ ଲାଗେ ନା ସୋୟାବିନ ବଡ଼ିଟା ମତେ ଭାରି ଭଲ ଲାଗେ। ମୁଁ ତ ଖାଲି ବଡ଼ି ଭଜା ହେଲା ବେଳେ ଖାଇ ପକେଇବି ଆଉ। ଭଜା ହେଲା ବେ କ ଭଜାରେ ଖାଇଥିବି ଆଉ ତରକାରୀ ଛାଡ଼ ତରକାରୀ ହେଲା ବ ବୋଧେ ଅଧା ଶେଷ କରିଦେଇଥିବି।
ଆ ଆଗରୁ ଦେଖୁନାହାନ୍ତି ଏବେ ମାନେ ସେତେବେଳେ କଣ ଆମକୁ ସେଟାକୁ କଣ କହୁଥିଲେ ମାନେ ଦେଶୀ ମାଂସ ବୋଲି କୁହାଯାଏ ସୋୟାବିନ୍ ଟାକୁ। କୁହାଯାଏନି କି? ଏବେ କିନ୍ତୁ ଆସୁନି ସେମିତି। ହୁଁ ଆଗରୁ ଯେମତି ଲାଗୁଥିଲା ବି ସେମିତି ଲାଗୁନି ହେଲେ ବି ଭଲ ଲାଗୁଛି। ଖାଇବାକୁ ହେଲା ମେନ୍ ହଉଚି ସେ ସବୁ ଜିନିଷ ର ବନେଇବାର ଗୋଟେ ପ୍ରଣାଳୀ ଥାଏ ବୁଝିପାରିଲେ କି ସେଟା ଯଦି ଆପଣ ପ୍ରଣାଳୀ ଠିକ୍ ସେ ବନେଇବେ ନିଶ୍ଚୟ ତାର ଗୋଟେ ସ୍ୱାଦ ଭଲ ଆସିଯିବ।
କେମିତି ବନେଇଚନ୍ତି ଆଜି ବଡ଼ି ତରକାରୀ ଟା?
ଆ ଆଜି ବଡ଼ି ତରକାରୀ ଟା ଆକଚୁଆଲି କେମିତି କହିଲେ ଆମର ଫାଷ୍ଟ ବଡ଼ିଟାକୁ ଆପଣ ଅ ସିଝେଇବେ ଟିକେ ତା ଦେହରେ ଲୁଣ ଲଙ୍କା ଲୁଣ ହଳଦୀ ଆଉ ଟିକେ ଯଉଁ ଆମର ଆସୁନି ମ୍ୟାଗି ମସଲା ଗୋଟେ ଆସୁଚି ହେଲା ତ ସେଇ ମସଲା ଟା ଟିକେ ପାଣିରେ ପକେଇକି ତାକୁ ଟିକେ ପାଣିରେ ସିଝେଇଦେବେ। ସେ ସିଝିଗଲେ ତାକୁ ଟିକେ ଛାଣିକି ରଖିଲି ତାକୁ ଟିକେ ତେଲରେ ଆଉ ଟିକେ ଅଳ୍ପ ଜଷ୍ଟ ଟିକେ ଲୁଣ ପକେଇ ସେଟା ଟିକେ ଭାଜିକି ରଖିଦେବେ।
ହଁ ହଁ।
ତାପରେ ମସଲା ପେଷ୍ଟ କରିବେ ଆମର ବାଟଣ କରିବେ। ମାନେ କେମିତି ଜିରା, ପିଆଜ, ରସୁଣ, ଜିରା, ଅଦା ଆଉ ଉ ଲଙ୍କା ଅ ତା ଦେହରେ ଧନିଆ ଯଦି ଆପଣ ଭଲ ପାଆନ୍ତି ଧନିଆ ପକେଇଦେଲେ। ସବୁ ପକେଇକି ତାର ଗୋଟେ ପାଟଣ ତିଆରି କଲେ ଆଉ ପିଆଜ ଟିକେ ଅଧିକା ପକେଇବେ। ଫାଷ୍ଟ ତେଲରେ ଟିକେ ଲଙ୍କା ତେଜପତ୍ର ତାକୁ ପକେଇକି ପିଆଜ ପକେଇଲେ ହେଲା ପିଆଜ ଟା ଟିକେ ଟିକେ ହଁ ପିଆଜ ପକେଇଲି ପିଆଜ ସହିତ ଟେ ଲଙ୍କାଗୁଣ୍ଡ ପକେଇଲି। ଲଙ୍କାଗୁଣ୍ଡ ଆଉ ପିଆଜଟା ଟିକେ ଭାଜି ହେଇଗଲା ପରେ ସେଇଟା ପୁରା ନାଲି ଆସିଯିବ। ନାଲି ଆସିଲା ପରେ ଟମାଟୋ ପକେଇବି ଟମାଟ ଟା ବି ଭାଜିବି ହେଲା। ଟମାଟ ଭାଜି ଆସିଲା ପରେ ସେ ଯଉ ବାଟଣ ଟା ଆପଣ ରଖିଥିବେ ସେଟାକୁ ପକେଇବେ ହେଲା। ସେଟା ପକେଇକି ଟିକେ କଷିବେ। ସେଟା ଟା କଷି ହେଇଗଲା ପରେ ଆପଣ ଯଉଁ ଆମର ସୋୟାବିନଟାକୁ ଆଳୁଟାକୁ ତାକୁ କଷିବେ। ହଁ ସିଏ ଟିକେ କଷି ହେଲା ତାପରେ ହଁ ସେଇଠି ତାପରେ ଆପଣଙ୍କର ଯଦି ଗୁଣ୍ଡ ମସଲା କିଛି ପକେଇବାର ଥିବ ସେଇ ମସଲାରେ ହିଁ ପକେଇବେ କାହିଁକି ନା ସେଇ ଗୁଣ୍ଡ ମସଲାରେ ପକେଇଲେ ହିଁ ବାସ୍ନା ଟା ରହିବ ଯିବନି ବେଶୀ। ଆମେ ଯୋଉ କଣ ମସଲାରେ ବେଶୀ କଷି ଦଉଚେ ଗୁଣ୍ଡ ମସଲାର ବାସ୍ନା ରହୁନି। କିନ୍ତୁ ଆମେ ଗୁଣ୍ଡ ମସଲାଟା ମସଲାରେ ନ ପକେଇକି ଆମେ ଯେତବେଳେ ସୋୟାବିନ ଆଳୁ କଷିବା ସେଥିରେ ଗୁଣ୍ଡ ମସଲାଟା ପକେଇବା। ସେଇଟା ପକେଇକି କଷିବେ? ଗରମ ପାଣି ଟିକେ ରଖିଥିବେ ଲୁଣ ପାଣି କରିକି ଗୋଟେ ଗୋଟେ ଜାଗାରେ ଆଉ ଗୋଟେ ଜାଗାରେ। ପାଣି ବସାଇଥିବେ ଗରମ ତା ଦେହରେ ଟିକେ ଲୁଣ ପକାଇଥିବେ କା ଖାଲି ଗରମ ପାଣିଟା ଦେଲେ ତର ତରକାରୀଟା ବି ମାନେ କେମିତି ଅଲଣିଆ ଅଲଣିଆ ଟାଇପ ର ଲାଗିବ ପାଣିଚିଆ ଲାଗିବ।
ହଁ।
ଯଉ ଲୁଣ ପାଣି ଟା ଫୁଟେଇକି ତାକୁ ଆଉ ଥରେ ତରକାରୀରେ ପକେଇବେ ତ ସେଟା ପାଣିଟା ଆଉ ତରକାରୀ ଟା ଏତେ ପାଣିଚିଆ ଲାଗିବନି। ପକେଇଦେଲେ ସେଇଟା ଫୁଟିଗଲା ଫୁଟିଗଲା ପରେ ତରକାରୀଟା ଯେମିତି ହେବା କଥା ହେଇଗଲା। ଆପଣ ତା ଦେହରେ ଟିକେ ଲାଷ୍ଟ କୁ ଗରମ ମସଲା ଆଉ ଟିକେ ଧନିଆପତ୍ର ପତ୍ର ପକେଇ ଦେଇକି ସେଟାକୁ ଘୋଡ଼େଇକି ରଖିଦେବେ କିମତି ବାସ୍ନାଟା ରହିବ। ତାପ ବୋଲେ ଖାଇବେ ଆପଣ ସେଟା ଆ ବାଢି କି ଖାଇବେ ସେ ଦେଖିବେ ତାର ଗୋଟେ ସ୍ଵାଦ ଅଲଗା ଆସିବ ବୁଝିପାରିଲେ ବହୁତ ପ୍ରକାର ତ ଅଛି। ଆଉ ତାର ଆଉ ଗୋଟେ ବି ଆଇଟମ୍ ଅଛି ମାନେ କଣ କହିଲେ ସୋୟାବିନ୍ ଟାକୁ ଛାଣିବେ ତା ଧୀରେ ମଇଦା କର୍ଣ୍ନଫ୍ଲାୱାର୍ ଆଉ ଅଦା ରସୁଣ ପେଷ୍ଟ ତାକୁ ଦେଇଦେବେ? ଲଙ୍କାଗୁଣ୍ଡ ତାକୁ ଦେଇକରି ସେଇଟା ଛାଣିବେ ହେଲା ସେଇଟା ଛାଣିକି ରଖିବେ ଛାଣିକି ରଖିକି ତା ଦେହରେ ତେଲ ପକାଇଲେ ପିଆଜ ଆମର ଯେଉଁଟା ଆସୁଛି ଉଁ ଇଏ ଶିମଲା ଲଙ୍କା ହେଲା ସେଟା ଲ କଟା ଲଙ୍କା ଆମର ରସୁଣର ଟିକେ କଟା ତାକୁ ପକେଇଦେବେ। ପକେଇଦେଲେ ସେଇଟା ମନେକରେ ହଁ ସେଟା ପକେଇଦବ ସେଇଟା ପକେଇକି ଭାଜିବେ ହେଲା। ସେଟା ଭାଜିବେ ସେ ମାନେ ପୁରା ଭାଜିବେନି କଞ୍ଚା ରହିବ ଟିକେ ହଁ। ହଁ ସେଟା ଟିକେ ନା ନା ସେଇଟା ଟିକେ ଅଳ୍ପ ଭାଜି ହବ ଅଳ୍ପ ଭାଜି ହେଇଥିବ ଏଇ ଯୋଉ ଛାଣିକି ରଖିଥିବେ ସେଇଟା ପକେଇଦେବେ? ହେଲା ତା ଦେହରେ ଆପଣ ଯାହା ଯଦି ଆପଣଙ୍କର କିଛି ଉଁ ଅଁ ମାନେ ରସ ଉ ଯଦି ତା ଦେହରେ ଝୋଳ ରଖିବା ପାଇଁ ଚାହିଁବେ ତାହେଲେ ସେ ସସ୍ ଫସ୍ ପକେଇବେ? ନହେଲେ କିଛି ସସ୍ ନ ପକେଇକି ଟମାଟୋ ସସ କିଛି ନ ପକେଇ ସେମିତି ଖାଲି ଭାଜିକି ଖାଇବେ ଧନିଆ ପତ୍ର ପକେଇକି ବ ସେଇଟା ବି ବହୁତ ବଢିଆ ଲାଗେ ଆପଣ କେବେ ସେମିତି କରିକି ଖାଆନ୍ତୁ ମତେ କହିବେ। ଖାଇଲା ବେଳେ ମତେ ଫୋନ କରିବେ କଲାବେେଳେ ମଁ ଆଉ ଟିକେ ହଁ କହୁନାହାନ୍ତି। ହଁ ହଁ ହଁ ହଁ। ଆପଣ ମତେ ଟିକେ ଜଣେଇବେ ହେଲା କି ହଁ ହଁ ଏଟା ଏମିତି କଲେ ଶୁଣ ସବୁ ଜିନିଷରେ ଆପଣଙ୍କର କେମିତି ବନାନ୍ତି ଆପଣ?
ହଁ ମୁଁ ତ ସେମତି ପୁରା ସେ ଇଏ ସାଧା ବନେଇ ଦିଏ ବଡି ଟାକୁ ଫାଷ୍ଟ ଗରମ ପାଣି ରେ ଟିକେ ବତୁରେଇ ଦିଏ ବତୁରେଇ ଦେଇକି ତାକୁ ଗୋଟେ ଚିପୁଡି ଦ ଚିପୁଡିକି ତାକୁ ହଳଦୀ ଲୁଣ ପକେଇ ଟିକେ ତେଲରେ ଭାଜିଦିଏ।
ହଁ ହଁ ହଁ ତାକୁ ଭାଜି ଦେଲା ପରେ ଅଦା ର
ବାଟି ଦିଏ ଫାଷ୍ଟ ଯଦି ତେଜପତ୍ର ଅଏଲ ପକେଇକ ତାକୁ ଟିକେ ମସଲା କଷିକି ସେ ସୋୟାବିନ ଆଳୁକୁ ବି ଟିକେ ଭାଜିକି ରଖି ଦେଇଥାଏ। ତାପରେ ସୋୟାବିନ ବଡି ଆଳୁକୁ ପକେଇକି କଷିଦିଏ ଟମାଟୋ ବି ପକେଇକି କଷି ଦେଇଥାଏ ତାପରେ ତାକୁ ପକେଇି କଷିଦିଏ ଆଉ କିଛି ସମୟ କଷିଲା ପରେ ଟିକେ ଗରମ ମସଲା ପକେଇ କଷିଦିଏ ମିଟ୍ ମସଲା ମସଲା ପକେଇଦିଏ ଅ ଚିଲି ଚିଲି ପାଉଡର ଲ-ଲଙ୍କା ଗୁଣ୍ଡ ଅନ୍ତି ସବୁ ପକେଇକି ଆଉ କୋଷା କ ଉ ଯୋଉ କାଶ୍ମୀରୀ ଚିଲି ପକେଇଦିଏ କାଶ୍ମୀରୀ ଚିଲ୍ଲି ଗୁଣ୍ଡ ଟା।
କେ ମାନେ ରଙ୍ଗ ହେବା ପାଇଁ ଆଉ ତରକାରୀରେ ଟିକେ ରଙ୍ଗ ଆସିବ ଆଉ।
ହଁ ତାକୁ ପକେଇି ଗୁଣ୍ଡ ଫୁଣ୍ଡ ତାକୁ ସବୁ ଗୋଳା ଗୋଳି କରି କଷାକଷି କରି ଦଶ ମିନିଟ୍ ଖଣ୍ଡେ କରିସାରିଲା ପରେ ଟିକେ ଗରମ ପାଣି ଏପଟେ ଇଣ୍ଡକ୍ସନ ରେ ରଖିକି ଫୁଟୋଉ ଥାଏ ଯେମିତି ହେଲେ ତା ଗରମ ପାଣି ଟା ଦେଇ
ନାଇ ନାଇ ସବୁ ତ କାରୀରେ ଆକ୍ଚୁଆଲି ଗରମ ପାଣି ଦେଲେ ହିଁ ତରକାରୀଟା ପାଣିିଚିଆ ଲାଗେନି ବୁ ଝି ପାରିଲେ କି ସେଥିପାଇଁ ଗରମ ପାଟା ହଁ ଆଉ ଗରମ ପାଣି ଟା ଯାଲେ ପ କେଇଲା ବେଳେ ଲୁଣ ଟିକେ ସେ ପାଣିରେ ପକେଇ ଦେଇଥିବେ ଯେ ଆଉ ଟିକେ ଭଲ। କାରଣ ଆମେ ଲୁଣ ହଁ। ନା ନା ସେଥିରେ ଟିକେ ଲୁଣ ପକେଇଦେବେ ସେ ପାଣିଟା ଲୁଣ ପାଣିଟା ଟିକେ ଯଦି ପ ରହିଥିବ ସେରା ତରକାରୀରେ ପକେଇଲେ ତରକାରୀ ଦେଖିବ ଆଉ ଟୋଟାଲି ପାଣିଚିଆ ଲାଗିବନି।
ତାହେଲେ ଭଲ କଥା ଟା ଆଜି ଜାଣିଲି ମୁଁ। ତାପରେ ଗରମ ପାଣି ଦେଇଦିଏ ଦେଇଦେଇକି ଫୁଟିକିଛି ତମ ଫୁଟିଗଲା ପରେ ଟିକେ ଦେଖିବି ଯେମତି ହେଲେ ଟିକେ ମାନେ ଟିକେ ମୋଟାଳିଆ ହେଇଗଲା ଝୋଳଟା ତାପରେ ବନ୍ଦ କରିଦିଏ ହଁ ହଁ ହଁ ବହଳା ଆସିଲା ଯାଇ ବନ୍ଦ କରିଦିଏ ମୋ ତରକାରୀ ଟା ମୁଁ ଏମତି ସାଧାରେ ସିଂ ପୂଲ୍ ରେ କରେ ଆଉ ଚିଲି ସୋୟାବିନ୍ କଲେ ଯୋଉ ଆପଣ ଯୋଉଟା କହିଲେ ଯୋଉ ପ୍ରଣାଳୀଟା ସେଇ ଟାଇପର କରେ ଯୋଉ ଅଦା ରସୁଣ ପେଷ୍ଟ୍ ଗୋଳେଇକି ତାକୁ ଛାଣିଦିଏ କ୍ୟାପ୍ସିକମ୍ ଆଉ ପିଆଜର ଚିଲି ସେପ୍ ରେ କାଟିକି ତାପରେ ତାକୁ ଯେମ୍ତି ସୋୟା ସସ୍ ଭିନେଗାର୍ ଟିକେ ଯୋଉ ଅଂ ଟମାଟ୍ ସସ୍ ଚିଲି ସ ହଁ ଦେଇକି ହଁ କରେ ଆଉ ସେଇଟା ବି ତାର ଅଲଗା ଟେଷ୍ଟ୍ ଲାଗେ।
ହଁ।
ଏମତି କରେ ଆଉ।
ନାଇ ନାଇ ସେମିତି ବି ଭଲ ଲାଗିବ ମେନ୍ ହଉଛି ତାର କଣ କଇଲେ ସବୁ ଜିନିଷର ବନେଇବାର ଗୋଟେ ପ୍ରଣାଳୀ ଥାଏ। ଯେଦି ଆମେ ଠିକ୍ ପ୍ରଣାଳୀରେ ବନେଇବା ତାହେଲେ ସେ ଜିନିସ୍ ର ସ୍ଵାଦ ଟିକେ ଭଲ ଆସିବ। ଆଉ ଟିକେ ତ ହଁ ଆଉ ପ୍ରଣାଳୀ ତ ଭୁଲ୍ ହେଲେ ଜିନିଷର ସ୍ଵାଦ ଟା ଆସିବନି ଆଉ।
ନା ସେ ଭଲ ଲାଗିବନି ତାର ବାଂ ଟିକେ ତମେ ଯେତେ ଭଲ ମସଲା ମସଲି ଦେଇଥାଅ ଜମା ଭଲ୍ ଲାଗିବନି ପାଟିକି ଭଲ୍ ଲାଗିବନି।
ବା ରୋଷେଇଟା କଲାବେଳେ ନା ଆକ୍ଚୁଆଲି ଆମର ଟିକେ ମନ ଦେଇକି କଲେ ନିଶ୍ଚୟ ତରୀକାରି ଟେ ଭଲ ହବ ବୁଝିପାଇଲ ଭଲ ମନରେ ଯଦି ଆମେ ରୋଷେଇ କରିବା ତାଲେ ରୋଷେଇଟା ନି ଶ୍ଚୟ ଭଲ ହବ କିନ୍ତୁ ମନ ଟିକେ ଭଲ ରଖିକି କରିବାର ଅଛି ଆଉ ନାଇଁ କି। ହୁଁ।
ବୋରିଂ ଆଉ ହ ହଁ। ହଁ ଆମର ଖାଇବା ପିଇବା ସରିକି ଟିକେ ଆମେ ଚାଲିିବାକୁ ମୁଁ ଉପରକୁ ଆସେ। ଖାଇ ସାରଲା ପରେ ଅଧଘଣ୍ଟା ଖଣ୍ଡେ ଚାଲେ ତାପରେ ଯାଏ ଶୋଇବାକୁ।
ଭଲ ଆକ୍ଚୁଆଲି ଖାଇକି ସାଙ୍ଗ୍ ସାଙ୍ଗେ ଶୋଇବାଟା ଭଲ ନୁହଁ ଆପଣ ଯାହା କରୁଛନ୍ତି ଠିକ୍ କରୁଛନ୍ତି। ମାନେ ସେଥିରେ କଣ କଲେ ଆମର ସ୍ୱାସ୍ଥ୍ୟ ଠିକ୍ ରହିବ।
ହଁ ଦିନରେ କଣ ଆମେ ତ ଦିନରେ ଆଉ ଡେଲି ଏକ୍ସସସାଇଜ୍ ଆମେ କରଉନୁ ନା ଆମେ ତ ଦିନରେ କି ଆମେ ଏଇ ରାତିରେ କଣ ସଉ କାମ ବ୍ୟସ୍ତତା ଭିତରେ ଛୁଆ ଯିବେ ସ୍କୁଲୁ ଉଁ ସ୍ଵାମୀ ଯିବେ ଅଫିସି ଏରା ସବୁ କଲା କାର୍ଯ୍ୟବସ୍ଥା ବି ତ ଆମେ କରିପାରୁନୁ ତେଣୁ କରି ଯେତିକି ଟାଇମ୍ ଆମର ରାତିରେ ଲାଷ୍ଟ କୁ ମିଳେ ସେଇ ଟାଇମରେ ମୁଁ ଆଉ ଯାଇଁକି ସାଙ୍ଗ୍ ସାଙ୍ଗ୍ ଖ ବେଡକୁ ନ ଯାଇକି କିଛି ସମୟ ଅଧଘଣ୍ଟା ଟିକେ ନିଜ ଦେହକୁ ଦେଖିଆକୁ ପଡିବ ଅଧଘଣ୍ଟା ଘଣ୍ଟେ ଚାଲି ପଲେ
ତ ହଁ ଆ ଆକ୍ଚୁଆଲି ଆମର
ସେ ଅଧଘଣ୍ଟା ଚାଲ୍ ଲେ ବି ସେ କେତେ କଥା ବହୁତ୍ ଦୁ ମାନେ ତମର ଇଏ ଦବ। କାମ ଦବ ଆଉ ମୁଁ ସେଥିପାଇଁ ରାତିରେ ଟିକେ ଚାଲିକି ତାପରେ ଯାଏଁ ବେଡ୍ କୁ ଶୋଇବାକୁ ଏମିତି ନାହିଁ ଯେ ଖାଇଦେଇ ପଟ୍ କିନା ଶୋଇବାକୁ ପଡ଼େ।
ଛାତରେ ଚାଲୁଛନ୍ତି ନାଇଁ?
ହଁ ଛାତ ଉପରକୁ ପଳାଇଛି ଆଉ ବାହାରେ ଚାଲିବାରେ କିଛି ନାଇ ଭୟ ନାଇ ଆମ ବାଉଣ୍ଡ୍ରି ଆମ ସି କୁରିଟି ଫି ସବୁ ରହୁଚି କିନ୍ତୁ ଫିର୍ ଭି ବାହାରେ ଚାଲି ଏ ଯୋଉ ପୋକ ଜୋକ ଏଇ ଯୋଉ ଉପରେ ଭୟ ଟିକେ ନା ଆଉ ଅ ଏଇ ପାଗରେ ଟିକେ ଏଇ ଥଣ୍ଡା ପାଗରେ ଜନ୍ତୁ ଜୁନ୍ତା ବୁଲୁଥିବେ ଭୟ। ଆଉ ଲାଇଟ୍ ଯେ ହଁ ଏମିତି କଣ ଛାତ ପର୍ଯ୍ୟନ୍ତ ନିର୍ଭରରେ ଚାଲିଲ କିଛି ଟେନସନ୍ ନାହିଁ।
ହଁ।
ହାଇ
ଦିନେ ବାହାରେ ଚାଲେ। ହଁ ହଁ ହଁ ହଁ ହଉ ଠିକ ଅଛି ହଉ ହଉ। ହଁ ଶୁଭରାତ୍ରି।